କଣ କରୁଥିଲୁ?
ହଁ ହେଲୋ।
ହଁ।
ହୁଁ।
କଣ କରୁଥିଲୁ?
ମୁଁ ବସିଥିଲି ଆଉ। ତମେ?
ମୁଁ ସେଇ ବସିଥିଲି ଖାଇଥିଲୁ କଣ?
ଇଟିଲି ଚାହା ତମେ?
ପଖାଳ ଭାତ ଆଳୁ ବାଇଗଣ ବୋଟଳ ଟିକେ ଦଳା ଦଳି। କରିକି ଖାଇଲି।
ହୁଁ। ଆଉ ତମ ଦେହ ଭଲ ଅଛି?
ହୁଁ।
ସକାଳୁ କଣ କରୁଥିଲ?
କାଇଁ ସକାଳୁ ଉଠ ଲିଣୀ ଉଠିଲେ ଦାନ୍ତ ପତର ଘଷିଲି ଘଷିକି ଖାଇିକି ଚା ପିଇଲି ଟିକେ। ତାପରେ ବସିଥିଲି। ଲ୍ୟାପଟପ ଟିକେ ଚଲଉଥିଲି, ତାପରେ ଗଲି ଗାଧେଇବା ପାଇଁ ଗାଧେଇକି ଖାଇକି
ଆସିକି ବସିଥିଲି। ଏଇଆ ଚାଲିଚି। ଆମେ ବସିଥିଲି କଣ ମୁ ଆଇବି ମୃତ ଥିଲା ପାଖରେ
ହୁଁ।
ବସ ଥିଲି ସେମତି ତାପରେ
ମୁଁ ଫର୍ମ ଟା ପକେଇବ ନା ନା ମୁଇ ପକେଇବିନି?
ହୁଁ ଆଜି ଦେଖିବା ପକେଇ ଦବା। ମନେ ପକେଇଲେ ପକା ମନେ ପକ।
ତମେ ତ କହିଲ କାଲି ମୋର ଫାଙ୍କା ନାହିଁ ମୁଁ ପକେଇ ପାରିବିନି। ଆଜି ପକେଇବ ବୋଲି କହିଥିଲା, ମନେ ପକେଇବି କଣ?
ହଁ ହ।
ଆଉ। କାଲି ରାତିରେ କଣ ଖାଇଥିଲ?
ହଁ ରୁଟି ଚିକେନ୍।
ରୁଟି ଚିକେନ୍?
ହଁ।
ଉ ହୁଁ। ତମକୁ ଚିକେନ କରି ଆସେ?
ହଁ ସେମତି ମୁଁ ଜାଣିନି କରିନି କେବେ? ଜାଣିଚି କଣ କାହାପରେ କଣ କଆଡେ ସେମତି ଜାଣିଚି ଟିକେ ଟିକେ କରିନି। ତେଲ ପକେଇବୁ।
ହୁଁ।
ଚୁଲି ରେ ନା ଗ୍ୟାସ୍ ରେ?
ଯୋଉଥିରେ ଚୁଲିରେ କୁହ। ତା ପରେ ଗ୍ୟାସ୍ ରେ କହିବ।
ହଁ ଚୁଲି ଲଗେଇବୁ। ଉଁ, କାଠରେ ଆଉ କିରୋସିନ ଟିକେ ପକେଇକି ନହେଲେ ସେମିତି ଯଦି ଠିକ ର ନିଆଁ ଧରିଲେ ଭଲ। ବା-ବ- ଆ, ଶିଘ୍ର ନିଆଁ ଧରିବା ପାଇଁ କିରୋସିନ ଆଣିବୁ। ହଁ ସେ ନିଆଁ ଲଗେଇବୁ, ନିଆଁ ଲଗେଇକି, କଡ଼େଇ ହାଣ୍ଡି ଥୋଇବୁ। ହାଣ୍ଡିରେ ଟିକେ ଗରମ ତେଲ ପକେଇବୁ, ତେଲ ଟିକେ ଗରମ ହେଲେ ତାପରେ ହାଣ୍ଡି ଥୋଇଲା ବେଳେ ଦେଖିବୁ ହାଣ୍ଡି ଟା ଟିକେ ଗରମ ହେଲେ ତେଲ ପକେଇବୁ ପାଣି ମରିଗଲେ ଧୋଇବୁ। ପାଣି ମରିଗଲେ ହଉ ଟିକେ ଭଲ, ତେଲ ପକେଇବୁ। ପକେଇ ସାରିଲା ପରେ ତେଲ ଟିକେ ଗରମ ହେଲେ ତାପରେ ଫୁଟଣ କଣ ଏଗୁରା ପକେଇବୁ। ପିଆଜ ଫିଆଜ ହେରି ଚିନି ଟିକେ ପକେଇବୁ, ପିଆଜ ପକେଇବୁ। ପିଆଜ ଜାରି ହେଲେ ନାଲି ଦେଖାହେଲେ ଆ, ଚିନି ଫିନି ଟିକେ ପକେଇବୁ କଲର୍ ହବା ପାଇଁ। ଚିନିଟା ପକେଇଲେ
ହୁଁ ଫାଷ୍ଟ ପିଆଜ ପକା ହବ ତାପରେ ଜାରି ହେଲେ ଚିନି ପକାହବ।
ସେଇ ଏକା ସାଙ୍ଗରେ ପକା ହୁଏ।
ଏକାସାଗରେ ପକା ହୁଏ। ହଁ। ତାପରେ?
ତେଣୁ ତାପରେ ଜାରି ହେଲେ ତାପରେ ଯାପ ମସଲା ମସଲି ସବୁ ରଖା ହେଇଥିବ ପକାହଵ। ମସଲା ଅଦା, ରସୁଣ ପେଷ୍ଟ ଫେଷ୍ଟ ଯା ଯଦି ପକା ହେଇଥିବ ସେଇଠି ପକାହଵ। ତାପରେ କସିବୁ ତାକୁ। ଲଙ୍କା ହଲଦି ଯା ପଡିବା କଥା ସବୁ ସେଇଠି ପଡିବ। ତାପରେ କଷିଲା ପରେ ଦି ପକେଇବୁ। ପକେଇ କଷିବୁ କଷିକି ତାପରେ ଚିକେନ୍ ପକେଇବୁ ଆଉ ଯଦି ଆଳୁ ପକେଇବାର ଥିବ ତାନ ତେଲ ଯେତେବେଳେ ପକେଇବୁ ସେଇ ଟାଇମ୍ ରେ। ତେଲରେ ଆଳୁୁଗୁରାକୁ ପକେଇକି ଟିକେ ଭାଜିଲା ଟାଇପ୍ ର ଟିକେ ଇଏ କରିଦବୁ। ଚାଉଳ ତାକୁ ବାହାର କରିଦଵୁ ବାହାର କରିଦେଇକି ତାପରେ ପକେଇବୁ।
ହଁ।
ଅଁ, କହନ ସରଲା ପରେ ତାପରେ ଚିକେନ୍ ପକେଇକି ଗୋଡେଇ ଦଵୁ ସିଝିଯିବ। ଦେଖିବୁ କଷା ଯଦି ଖାଇଵାରଥିବ କଷା ବାହାର କରିକି ଟିକେ ଖାଇବୁ। ତାପରେ ଅ, ଏ, ପାଣି ପୁରେଇ ଦଵୁ, ପାଣି ଦେଇକି ଆଉ ଟିକେ ମାରିଦଵୁ ତାପରେ ବାହାର କରଦଉ
କୋଉଠି ଶିଖିଲ?
ଶିଖିଲି କଣ କରନ୍ତି ଫିସ୍ଟି ଦେଖିଥିଲି ଦେଖେ ଯୋଉଁ ମୁଁ କଲିନି।
ଓହୋ। କରୁନ କେଇ।
ନା ଆସିବନି। ଅଁ, ନହେଲେ ତେଲ ପକେଇ ଦେଇକି ମସଲା ଯେତିକି ଯା ଥିବ ଗ୍ରାଇଣ୍ଡିଙ୍ଗ କରିଦେଇକି ଏଇ ଯୋଉ ପିଆଜ ପକେଇ ଦେଇକି। ବିଆଜ ଆଉ ପିଆଜ ସବୁ ଗ୍ରାଇଡିଙ୍ଗ କରିଦବୁ। ତେଲ ପକେଇ ଦବୁ, ତେଲ ପକେଇ ଦେଇକି କ ଗୁଁ ଏଇ ଏ ଫୁଟଣ ଫୁଟଣ ଯାହା ବି ପକେଇବାର ଅଛି ଅଳ୍ପ ଫୁଟଣ କି ଲଙ୍କା ଯାହାବି ଲଙ୍କା କହୁଚି ଫୁଟଣ ଫୁଟଣ ଯାହା ବି ଗୋଟା ଯୋଉ ମସଲା ଏସେ ଯା ପକାର ଥିବ ପକେଇ ଦେଇକି ତାପରେ ଏକାଥରକରେ ମସଲା ପକେଇ ଦବ ମସଲା ପକେଇ ପେଇକି ପାଣି ପୁରେଇ ଦେଇକି ଟିକେ ସମୟ ଛାଡିଦେଲା ପରେ ତାପରେ ଘାଣ୍ଟି ଦେଇକି ଚିକେନ ପକେଇଦଉ
ହୁଁ, ଆପଣଙ୍କୁ ତାହାଲେ ସବୁ ଜଣା।
ଚିକେନ ର ବାଟଣ ଗୋଳେଇ ଦେଇକି ପକେଇ ଦଉ ତେଲ ରେ ଛାଣିଦେଲେ ପକୋଡା ହେଇଯିବ। ତାଉ ଟିକେ ଚିଲି ମାରିଦେଲେ କହଲି ତେଲ ମସଲା ଗୋଳେଇକି ଚିକେନ ରେ କଣ ଫ୍ଲୋର ରେ ଏଟା ମିଶଇକୀ
ହୁଁ।
ଚିକେନରେ ଆନ୍ଦେଲେ ପକୋଡ଼ା ତାପରେ ଟିିକେ ଚାଟ ମସଲା ଲଙ୍କା ଆଉ ଆଉ ଯୋଉ ଧନିଆ ପାଉଡର ନା କଣ ମିଶେଇକି ତା ଯୋଉ ଗୁଣ୍ଡ ଟା ଅଦଉ ସକ୍ସ ଟିିକେ ମାଇଲେ ହେଲା ଚିକେନ୍ ର
କଣ ଚିକେନ ପକୋଡା?
ହଁ।
ହ।
ତାପରେ କଣ ଗ୍ରେଭି ପାଇଁ ଟିକେ ପିଆଜ କ୍ୟାପ୍ସିକମ ହେଲେ ପିଆଜଟାକୁ ଗୋଲିଆ ଗୋଲିଆ ସାଇଜ କରି କି କାଟିକି କ୍ୟାପ୍ସି କମ୍ ସେନ୍ତି କାଟିବ କାଟିକି ସକ୍ସ ଚିଲି ସକ୍ସ ଆଗେ ଆଉ ଯଉ ରାଗ ଲାଗେ ଯଉରେ ଟମାଟୋ ସକ୍ସ ସକ୍ସ ଚିଲି ସକ୍ସ ଆଉ ବ୍ଲାକ୍ କଲର ଗୋଟେ ସକ୍ସ କଣ ମନେ ପଡୁନି ନାଁ ଟା। ହୁଁହୁଁ ହୁଁ ତାକୁ ଏତେ ଲାଗି ତାପରେ ଗ୍ରୀନ ଟିକେ ପକେଇକି ସକ୍ସ ଟା ପକେଇଦବୁ ଆଉ ପଛୁ ପଟ ପଛୁ ମୁଁ କରିବୁ ତାପରେ ଟିକେ ହେଇଗଲା ପରେ ନହେଲେ ତାପରେ ଚିକେନ ପକୋଡ ସେଥିରେ ଢାଲି ଦଉ ଢାଲି ଦେଇ ଘୋଡେଇ ଦବୁ ହେଇଗଲା ଚିଲି ଚିକେନ୍ ଚ ଚିକେନ ଟା ଟିକେ
ଗ୍ରେଭି ଥିଲେ ଭଲ ଲାଗିବ। ଜଳ ଚଳ ଟାଇ ଟେ ଥିବ ଭେ ଥିବ ଚିକେନ ଟା ଭଲ ଲାଗିବ।
ହଁ ହ।
ପୁରା ଶୁଖିଲା ଥିବ ଖାଲି ପିଆଜ ଶୁଖିଲା ମାନେ ଗ୍ରେଭି ନଥିବ, ବାଗ ଲାଗିବନି ଖାଇବା ପାଇଁ। ଟିକେ ଯୋ ଗ୍ରେଭି ଥିବ ଉଁ ମାନେ ଭିତରକୁ ଯାଇଥିବ ଚିକେନ ଭିତରକୁ ପୁରା
ଭେଦି
ବ ମାନେ ଭେଦିଥିବ ଭଲ ଲାଗିବ। ଖାଇବା ପାଇଁ ନହେଲେ ବାହାରୁ ଶୁଖିଲା କୁ ଭିତର ବି ଶୁଖିଲା ବାଗ ଲାଗିବନି ଖାଇବା ପାଇଁ।
ବବୁଲ ଫାଷ୍ଟ ବ ତ ସେନ୍ତି ଚିଲି ଚିକେନ୍ ଟା ବାଗ ଲାଗିଲାନି ପୁରା ଶୁଖିଲା ମାନେ ଶୁଖି ନଥିବ, ଚିକେନ ଭିତରେ ପଶି ନଥିବ ଗ୍ରେଭି ଗ୍ରେଭି ତ ନଥିବ ପଶିବ କୁଆଡୁ? ଆଉ କଣ ଶୁଖିଲା ଶୁଖିଲା ପରା।
ଭଜା ଖାଇଲା ଭଳିଆ ଲାଗିଲା।
ଆଉ ଆଉ କଣ ଆସେ।
ଆଉ ।
ଆଉ କିଛି ଆସେନି।
ନା ଚିକେନ ଲେଗ୍ ପିସ୍। ଗୋଟେ ବଡ ଲ ତାକୁ ଛୁରି ମାରି ଦବୁ ସାଇଜ କରିବି। ତିନ ଚାରି ଜାଗାରେ ଛୁରୀ ମାରିଦେବି ବାଟା ବଲାେଇ ଦେଇକି ତେଲରେ ଛନିଦବୁ ଲୁଣ ଶସ ଲଗେଇ ଖାଇବୁ। ମସଲା ପକେଇବି।
କବାବ ଚିକେନ କବାବ।
ହଁ ହୁଁ ହୁଁ।
ସେୟା। ମାଛ ସେମିତି ବଡ ମାଛ ପାଞ୍ଚଟ ଯୋଉ ଗୋଲିଆ ମାଛ। ସେଇଗଟା ସେମିତି ଟିକେ ମଝିରୁ। ଛୁରୀ ମାରିଦବ ଖାଇ କରିକି ତଳ ପର୍ଯ୍ୟନ୍ତ ଉପରକୁ ତଳ ପର୍ଯ୍ୟନ୍ତ ଛୁରୀ ମାରିଦବ। ଛୁରୀ ମାରିଦକି ମସଲା ଗୋଳେଇ ଦେଇକ ପକେଇ ଦବୁ ତାପରେ ଟିକେ ଲେମ୍ବୁ ଚୁପୁଡ଼ି ଦବୁ। ପିଆଜ ଟିକେ ନେଇ ଆସି ଖାଇବି।
କେବେଗୋଟେ କରିକି କର।
ମତେ ଆସିବନି କେବେ ମୁଁ ଖାଲି ଜାଣିଛି କରିନି କେବେ।
ଟ୍ରାଏ କର ହବନି।
ଟ୍ରା ଆସିବନି ଟ୍ରାଏ କରିବ ଜାଣିଛି ଖାଲି କେମିତି।
ଭଲ କରିପାରିବ ଏତେ ଭଲରେ କହୁଛ ଭଲରେ କଛ ଭଲରେ କରିପାରେ
ଆଳୁ ପରଟା ଟା କେମିତି ହୁଏ କେ ଯାଣ ତା ଭିତରେ ହୁଏ କଣ କେମିତି।
ଷ୍ଟପିଙ୍ଗ ଟା ଯୋଉ ଭିତରେ ଦିଆଯାଏ।
ସେଇଟା କେମିତି ହେଇ ଯାଏ।
ଆଳୁ ତାକୁ ମାନେ ଇଏ କରିକି ହଁ ବେଲି ହବ। ବେଲି ହବ ଆଳଟାକୁ ଆଳୁ ଟା ଷ୍ଟି ଟା ରେଡି କରିକି ତାପରେ ଆଳୁରେ ବାଦାମ ଫାଦମ ହେରିକା ପ। କେଇକିୋଉ ଟଫନିଂ ଟା କରନ୍ତି ତାପରେ କରିିକି ଯାଇ। ମଣ୍ଡା ପିଠା ଯେମିତି ହୁଏ ଅଟା ଗୋଳା କରି ସାରିକି ଏମିତି ଭିତରେ ପୁର ଟାଇପ ର ପଇକି ତାକୁ ଗୋଳା ଅଟା କରି କି ସେଇଟା ସେମିତି ଅଟା ଗୋଳା। ସେଇଟା ଟିକେ ବଡ ଆକାରରେ ହବ ସେଟା ସେମତି। ମାନେ ତା ଭିତରେ ମଣ୍ଡା ପିଠା ଯେମିତି ପୁର ଦିଅନ୍ତି ସେ ଅଟାଟା ସେମିତି ତାହରେ ଆଳୁ ଟ ପୁରା ଦେଇକି। ତାପରେ ତାକୁ ବୁଝିକି ତାପରେ ତାକୁ ଅଟା ଲଗେଇକି ବେଲିବା ଆଉ ସେଟା ଟିକେ ମୋଟା ହବ ଏଇ ଆଉ ଏମିତି ବି କରନ୍ତି ଖାଲି ବେଲଡି ଦେଇକି ତା ଭିତରେ ବୁେଇ ଦେଇକି ମୁଡି ଦେଇକି ଏଇା ସେଇଟା କଲେ କଲେ ତାୱାରରେ ଟିକେ ଲାଗିଯିବ ମାନେ ଟିକେ ଇଏ ଟାଇପ ର ହବ।
ହଁ ହ ଯଦି ଆ ଉ ଅଟା ଦଳିଲା ବେଳେ ଆଳୁ ଅଟା ଦଳିଲା ବେଳେ ଆଳୁ ହେଉ ଦଳି ଦେଇ ଏକତରକ ଗୋବଲ ଫାରମିିଲଦଦିଅ।
ଓଃ ତା ଦେହରେ ଅଟା ସିଧା ଆଳୁକୁଦଳି ବେଲି ଦିଅନ୍ତି ନା କଣ।
ହଁ ସେମିତି କଲେ।
ନା ମୁଁ କିଲଲେ ଏତେ ବାଗ ହବନି ମାନେ ସେଟା କଣ ଆଳୁ ଚଟା ସହିତ ଇଏ ହେଇଯିବ ନା ମାନେ ଜାଣିନି ମୁଁ ଏମିତି ଖାଇଛି ଏମିତି ଖାଇଛି। ଆଉ କରିଛି ଖାଲି ଏମିତିଟା।
ଟମାଟୋ ସକ୍ସ କେମିତି।
ଉଁ
ଟମାଟୋ ସକ୍ସ କେମିତି ହୁଏ?
କେମିତି ହୁଏ। ଟମାଟୋ କୁ ଗ୍ରାଇଡି କରିଦେଇକି ତା ପୁଣି ଯୋଉ, ପୁରା ଛାଞ୍ଚି ଦେଇକି ତା ଗର୍ଦ ଗୁଡାକୁ ବା ବାହାର କରିଦିଉ ତାପରେ କଣ ଚିନି ପକେଇ ଦେଇକି ତାକୁ ଯୋଉ ବୋଧେ ଘାଣ୍ଟନ୍ତି। ହେଇଗଲା ପରେ ବହଳିଆକି ଇଏଟା ଟମାଟୋ ସକ୍ସ ହେଇଗଲା, ମୁଁ ଜାଣିନି ମୁଁ ଆବେ ଏଇଆ।
ବିନାଥ ଠାକୁରରା ଗ୍ରାଇ କର ତେବେ, ତାପର ତାକୁ ତାପରେ ଛାଣିଦବେ, ଛାଣି ଦେଇକି ଚିନି, ଲଙ୍କା ଟିକେ ପକେଇ ଦିଅନ୍ତି ନା କଣ?
ଲଙ୍କାଟା ଲଙ୍କା ହାଲ, ଯଦି ଦଉଛ ଲଙ୍କା ତ ଏତେ ଦିଆ ହବନି ଯା ହେଲେ ତା ଦିହରେ?
ଅଳ୍ପ ଦିଆ ହବ। ଅଳ୍ପ ପରିମାଣରେ ବୋଧେ?
ନା ଆଉ ଲଙ୍କା ଦିଆ ହେଉନଥିବ। ଟିକେ ମିଠା ହେଇଥିବ ଜଦୀ ହେଇଥିବ।
ହୁଁ, ହୁଁ। ଏଇଆ ଉ।